ହାଲୋ ହଁ ତମେ ଟିକେ ନେଟୱାର୍କ ଜାଗାକୁ ଯାଅ ତମ ଭଏସ କ୍ଲିୟର ଆସୁନି।
ଆସିଲା।
ହଁ ଏବେ କୁହ ଆଉ କଣ କରୁଚ?
ଏଇ ସନ୍ଧ୍ୟା ଧୂପ ଫୂପ ଦେଇକି ବସିଚି ଆଉ
ଆଉ କଣ ଖାଇଥିଲ ମୁଁ?
ହଁ।
ଏବେ ଅଫିସରେ ଅଛି ଅଫିସରୁ ଯିବି ସାଡେ ଛଅଟାରେ ଯିବି। ଘରକୁ ତାପରେ ଘରେ କାମ ଅଛି ରୋଷେଇ ଏମିତି ଆଉ
ହୁଁ ତମେ ମ୍ୟାରେଡନା ଅନମ୍ୟାରେଡ।
ମୁଁ ମ୍ୟାରେଜ କରିନି ବାହାଘର ହେଇନି ମୋର।
ଅଚ୍ଛା ହଉ ହଉ ଘରେ କାମ କହିଲତ ମୁଁ କଇଲି ମ୍ୟାରେଡ କି କଣ ଅହ।
ନାଇଁ ନାଇଁ ଅଁ ମାନେ ଘରେ ମୁଁ କରେ ରୋଷେଇବାସ ଏମିତି କରେ।
ହୁଁ ଘର
ଆମ ଘର ଧଉଳି ପାଖେରେ
ଆଚ୍ଛା ଘରେ ସମସ୍ତେ ଅଛନ୍ତି ନା?
ହଁ ବାପା ବୋଉ ଅ ମୁଁ ଏମତି ଉ ଦ୍ଵାଦଶ ପଢିଛି ଆଉ। ତାପରେ ଆଇ ଟି ଆଇ କରିି
ଆଚ୍ଛା।
ହଁ।
ଆଇ ଟି ଆଇ କରୁଛ?
ହଁ ଏବେ କଣ୍ଟିନ୍ୟୁ ଚାଲିଛି ନେକ୍ସଟ୍ ମନ୍ଥରେ ସରିବ ଏକ୍ଜାମ ଅଛି।
ଆଚ୍ଛା ଆ ଭଲ ଆଉ। ଆଉ କଲେଜ କୋଉଠି? ମୁଁ ତ ମ୍ୟାରେଡ୍ ଆଉ ମୋର ଓ ପୁଅ ପଢୁଚି ଇଞ୍ଜିନିୟରିଂ ବିଟେକ୍ ଥାର୍ଡ ଇୟର।
ହଁ ହଁ
ହ ହ ଆଉ ସିଏ ସେଇ ଇଲେକ୍ଟ୍ରିକାଲ ଇଏ ରେ କରୁଚି କାମ। ପ୍ରୋଜେକ୍ଟ ଚାଲୁଚି ଏଇତ ଆଜିକାଲି ପାଠ ପଢା ତ ସବୁ ଡିଜିଟାଲ୍। ଟେକ୍ନୋଲୋଜି ତ ଫାଷ୍ଟ ହେଇଗଲାଣି।
ଆଉ କଣ ଖାଇ ଆକୁ କରିଥିଲ ରୋଷେଇ?
ଆଜି ମାଛ। ଆଜି ମା
ମାଛ ଖାଲି ମାଛ?
ମାଛ ତରକାରୀ ହେଇଥିଲା। ଆଉ ମାଛ ହେଲେ ଆଉ ସାଲାଡ଼। ମାଛ ହେଲେ ଆଉ କିଛି ଦରକାର ନାହିଁ ତରକାରୀ ମାନେ ଆଇଁଷ ଦିନ ଗୋଟେ ତରକାରୀ ହେଲେ ଠିକ୍ ଅଛି ଚି ଚିକେନ ହଉ ମାଛ ହଉ କିନ୍ତୁ ସାଧା ଦିନ ଟିକେ ସବୁ ଦି ତିନିଟା ଦରକାର ହଉଛି ଆମର ଇଏ ପୁଅ ହୁଁ ଇଏ ଭାଇନା ଏ ମୋ ହଜବେଣ୍ଡ ପୁଅ ସମସ୍ତେ ଟିକେ ଆଇଁସ ପ୍ରିୟ। ତ ତାଙ୍କର ଟିକେ ହେଇଗଲେ ସରିଲା। ଆଉ ତମେ କଣ ରୋଷ
ବେଶୀ ବି ଆମିଷ ଖାଇବା କଥା ନୁହଁ ରୋସ ସେଇ ସେମିତି ମାନେ ହୁଁ କହୁନ।
ମୁ କଇଲି ରୋଷେଇ କଣ ଭଲ କର? ତମେ ଭଲ ପା ଭେଜ
ରୋଷେଇ କେନ ମତେ ଭେଜ ଭଲ ଲାଗେ ନନ ଭେଜ ସେମିତି ଇଏ ନୁହଁ ଯେହେତୁ ଦେହ ପାଇଁ ସବୁ ପ୍ରକାର ପ୍ରକାର ଖାଦ୍ୟ ଖାଇବା କଥା ତ ମୁଁ ଖାଏ ନହେଲେ ଏମିତି ଖାଏନି ଆଁ। ଆଉ ସାଧାରେ ମତେ ତ ସୋୟାବିନ୍ ବଡି ତରକାରୀ ଆଉ ଭାତ ଗରମ ଭାତ ହେଲେ ଏ
ସୋୟାବିନ୍ ଟା ଆମର ମେନ୍ ପ୍ରୋଟି ଭେଜ ର କଣ ପନିର, ସୋୟାବିନ୍ ଆଉ ଛତୁ। ଆଉ ତମର ହେଲା ଯୋଉ ଯୋଉ ବଡ କାବୁଲି ଚଣା। ଏଥିରେ ଅଧିକା ପ୍ରୋଟିନ ଥାଏ ଯୋଉଟା କି ତମ ହେଲଥ ପାଇଁ ବହୁତ ହଁ ଉପକା ଉପକାରି।
ହଁ। ସେ ସେ ମୁଁ ଏମିତି ବି ଖାଏ ଯୋଉ କଳା ବୁଟ ଟା ଯୋଉଟା ବତୁରେଇ ଖାଆନ୍ତି।
ହଁ ହଁ ସେଇ ତ ବହୁତ ସେ ସେଇଟା ତ ଯ ତମେ ତାକୁ ଗଜା କରିକି ଖାଇଲ ସେଇଟା ତ ଆହୁରି ହେଲ୍ଦି ମୁଗ ଗଜା କରି ଖାଇବା ବୁଟ ଗ ଏ ଖାଇୟା ଯୋଉ ମାନେ ବଡି ବିଲ୍ଡିଙ୍ଗ କରୁ ଛନ୍ତି ଯୋଉ ଜିମ୍ ଫିମ୍ ଯାଉଛନ୍ତି ସେମାନେ ଏଇଗୁଡା ତାଙ୍କର ମେନ୍ ଅଣ୍ଡା ମେନ୍ ପ୍ରୋଟିନ୍ ଖାଇବା ଟା ଖାଇଲେ କଣ ହୁଏ ନା ବହୁତ ସମୟ ଧରି ପେଟରେ ରହେ ଯୋଉଟାକୁ ଆମକୁ ବହୁତ ଡେରି ଯାଏ ଭୋ କ ଲାଗେନିି।
ହଁ ସେମାନେ ତ ଖାଆନ୍ତି ହଁ।
ସେଇୟା ଦରକାର ଦେହକୁ ନିହାତି ଯିବା ଦରକାର ତାହେଲେ ବଡି ଠିକ ରହିବ ତାପରେ ଆଜିକାଲି ଦେଖୁନ କେତେ ହେଲ୍ଥ ମାନେ ସମସ୍ତଙ୍କର ହେଲ୍ଥ ଇସୁ ଆସୁଛି ନା ନାଇଁ ଆଜି କାଲି ତ ବହୁତ ରୋଗ। ଘରେ ଘରେ ରୋଗ ବ୍ଲଡ୍ ପ୍ରେସର ଡାଇବେଟିସ୍ ଯାହା ମୁଣ୍ଡରେ ହାତ ଥୋଇଦବ କାହାକୁ ନା କାହାକୁ ବ୍ଲଡ ପ୍ରେସର ଥିବ କାହାକୁ ନା କାହାକୁ ଡାଇବେଟିସ ଥିବ। ନା ନାଇଁ ତମ ବାପା ମା ସମସ୍ତେ। ତାଙ୍କର ଦେହ ସବୁ ଭଲ।
ହଉଛି। ହଁ ସମସ୍ତେ ଏବେ ଭଲ ଅଛନ୍ତି ଆଉ। ମାମା ବୋଉଙ୍କ ଦେହ ଏବେ ଭଲ ନଥିଲା ଏବେ ଜଷ୍ଟ ହିଁ ସେ ଆ ସିଛନ୍ତି ହସ୍ପିଟାଲ ରେ ଥିଲେ।
କଣ ପାଇଁ କଣ ହେଇଥିଲା?
ତାଙ୍କର ଟିକେ ମାନେ ଅ ମୁଣ୍ଡ ପ୍ରୋବ୍ଲେମ୍ ଆଉ। ସେ ଏମସ ରେ ଏମ ନାଇଁ ନାଇଁ ନାଇଁ ସେଗୁରା ନୁହେଁ ମୁ ମେଣ୍ଟାଲ ମୁଣ୍ଡ ଦୋଷ ଟିକେ ଅଛି। ମୁଣ୍ଡ ଦୋଷ ଟିକେ ଅଛି ତ ସେ ପନ୍ଦର ବର୍ଷ ହେଲାଣିି। ପନ୍ଦର ବର୍ଷ ହେଲାଣି।
ସରି ସରି ହ ଓକେ ଓହୋ।
ସେମିତି କିଛି ନାହିଁ ସେ ହୁଁ
ମାନେ ନିଜେ ନିଜେ ସବୁ ମାନେ କହୁଛନ୍ତି। ତାଙ୍କ ନିଜ କାମ କରୁଛନ୍ତି। ନା ତମକୁ କରିବାକୁ ସବୁ ପଡୁଛି।
ନାଇଁ ସେ କରୁଛି ବଟ୍ ଏବେ ଯୋଉ ହସ୍ପିଟାଲ ରୁ ସାଙ୍ଗେ ସାଙ୍ଗେ ଆସି ଛି ନା ତ ତାକୁ ବି ବେଶୀ ମୁଁ କାମ କରିବାକୁ ଦଉନି ରୋଷେଇ ବାସ ମୁଁ କରିଦଉଛି। ତା ମନକୁ ଯୋଉଟା ଆସୁଛି କାଟିକି ଦେଇ ଦଉଛି। କି ଗ୍ରାଇଣ୍ଡିଙ୍ଗ କରିଦଉଛି। କି ମାନେ ଧୋଇ ଦଉଛି। କି କଣ ଏମିତି ସବୁ ନର୍ମାଲ କାମ କରୁଛି।
ତାହେଲେ ଠିକ ଅଛନ୍ତି। ମୁଁ ହେଲି ବେଶୀ ଯଦି ହେଲେ ଆମ ପୁରା ଡିପେଣ୍ଡ ହବାକୁ ପଡିବ। ମାନେ ତାଙ୍କ ତମ ଉପରେ ନିର୍ଭର ରହୁଛନ୍ତି କଣ। ମୁଁ ସେଇଟା ଭାବିଲି।
ହଁ ସେମିତି ହେଇଥିଲା ଥରେ ମାନେ ଦି ତିନି ଥର ଏମିତି ହେଲାଣି। କି ନିଜ କାମ ନିଜେ କରିବନି। ବହୁତ ହଇରାଣ କରିବ। ଏମିତି ସବୁ ହୁଏ। ତ ମୁଁ ସେଇଟା କଣ ଏମିତି କରିକି ତ ମାନେ ଅଭ୍ୟାସ ହେଇଗଲାଣି।
ହୁଁ ହୁଁ। ମୋ ମାଆ ବି ସେମିତି, ମୋ ମାଆଙ୍କର ଏକଚୁଏଲୀ, ମୋ ବାବାଙ୍କର ଏକଚୁଏଲୀ ବ୍ରେନ ଷ୍ଟ୍ରକ୍।
ଆଉ ମାଆଙ୍କର କ୍ୟାନସର ପେସେଣ୍ଟ ଦି ଜଣ। ତେଣୁ କରି ସେମାନେ ବି ସର୍ଭେଟ କରିବା ଟା ବହୁତ କଷ୍ଟ। ଏ ହେଲାଣି କିନ୍ତୁ କଣ କି। ମାଆ ବାପା ନା ଲୋଭୋ ତ ଯିବନି।
ହୁଁ।
ଯାହା ବି ସେ ଯେମିତି ହୁଅନ୍ତୁ ଥାଆନ୍ତୁ। ଆଉ ତମେ ଥରେ ଚିନ୍ତା କଲ ଗୋଟେ ସେମାନେ ପଳେଇବେ ଆମ ପାଖରୁ। ଆଉ ନେଷ୍ଟ ଆଉ ଆମେ ତାଙ୍କୁ ଦେଖିପାରିବା କି?
ନାଇଁ କେବେ ଜଣେ ଯଦି
ହଁ ଏବେ ଭଲ ଥାଉ ମନ୍ଦ ଥାଉ କିଛି ନହେଲେ ମାଆ ପାଖରେ ଟିକେ କୋଳରେ ବସି ପଡେ, କି ଟିକେ ତାକୁ କୁଣ୍ଡେଇ ଦେବା କି ଗେଲ କରିଦେବା ସେଇଟା ଯୋଉଟା କି ଆଉ ହେଇପାରିବନି।
ହଁ ଭଲରେ ହଉ, ମନ୍ଦରେ ହଉ, ସେ ତ ପଦେ କହିପାରିବ ନା ଏଇଟା ହେଲା ସେଇଟା କରେ।
କରେ ତାପରେ ତମର କିଛି ବି ହେଲେ। ମୋ ମାଆଟା କି, ଧନଟା କି, କିଛି ତ ପାଟରୁ
ହଁ।
ବାପା ହଉ, ମାଆ ହଉ କିନ୍ତୁ ସେଇ ଜିନିଷ ଟା ଆମକୁ କଷ୍ଟ ହଉଛି ସତ। କିନ୍ତୁ କଣ କରିବା ସେମାନଙ୍କୁ ଆଉ ମାନେ ଅମୂଲ୍ୟ ସମ୍ପଦ କହିଲେ ଚଳେ। ସେମାନେ ଗଲେ ଭାରି ଆମେ ଆଉ ତାଙ୍କୁ ପାଇବାନି। ତମେ ତ ସେଇ ଷ୍ଟେଜକୁ ଆସିନ ଯେହେତ ମ୍ୟାରିଡ ହେଇନ ମୁଁ ତ ମ୍ୟାରିଡ ପର୍ସନ ମୁ ସେଇ ସେଥିପାଇଁ ମୋ ଏକ୍ସପେରିଏସରୁ କହୁ
ଛୁଆ ଯେ କାଲି ସକାଳେ ଆମକୁ ପଚାରିବେ ତାର କିଛି ଗ୍ୟାରେଣ୍ଟି ନାହିଁ।
ହଁ ସେଇଟା ତ ହଁ। ତାର ତ କିଛି ବି ନାହିଁ। କାହିଁକି ନା ସିଏ ଆଜି ଅଛନ୍ତି।
ହୁଁ।
ହଁ ଆଜି ଅଛନ୍ତି ଆମ କଥାରେ, କାଲିକି ମାନେ ସ୍ତ୍ରୀ କଥାରେ ପଢିକି ଯଦି ଆଉ କିଛି ମାନେ ଇଏ କରିବେ। ତ ସେଇଟା ତ ସିଏ ଇଏ କଥା ତମେ ଯୋଉ କହୁଛ ବାହା ହବା ନହବା। ମୁଁ ବାହା ନ ହେକି ବି ବହୁତ ମୋର ମାନେ ଅଛି ଅଭିଜ୍ଞତା ବହୁତ।
ହଁ ତାହେଲେ ତ ଭଲ କଥା ବା ସେଇଆ କହୁଛି।
ବୋଉ ପରେ ମୋ ବଡ ନାନା ଯିଏ ଥିଲା। ସିଏ ବାହା ହେଇଗଲା ତାପରେ ମୁଁ ହିଁ ସବୁ କିଛି ଦାୟିତ୍ଵ ନେଲି। ରୋଷେଇ ବାସନରୁୁ ଧରି ସବୁ କାମ କରି ତାପରେ ମୋ ସାନ ଭଉଣୀ ଯୋଉ ଦି ଜଣ ଅଛନ୍ତି। ତା ଙ୍କର ବି କେୟାର ନେଲି ସେମାନେ ପଢିବେ ବଢିବେ କେମିତି କଣ ସବୁ କରିବେ ସବୁ ପ୍ରକାର ମୁଁ ମାନେ ଧ୍ୟାନ ରଖିଦିଏ ଆମ ବୁଢୀ ମା ଅଛି ତା କଥା ବି ଇଏ କଲି। ମାନେ ଏକାଥରେ କି ଗୋଟେ ସମୟରେ ହେଇଗଲାଣି, ତଥାପି ଆ ଦୁଇ ହଜାର ପଚିଶି ନଭେମ୍ବରଠୁ ଏପର୍ଯ୍ୟନ୍ତ ହେଲାଣି ପୁରା ମାନେ ସବୁ ଉ ମାନେ ସମସ୍ତଙ୍କର ଏକାବେଳେ ହିଁ ଦେହ ଖରାପ ହେଇଗଲା। ମୋର ଦେହ ଫାଷ୍ଟ ମୋ ମା ର ଜେଜେ ମାର ହାତ ଭାଙ୍ଗିଗଲା। ତାପରେ ସେକେଣ୍ଡ ରେ ବାବାଙ୍କର ଦେହ ଟିକେ ଖରାପ ରହିଲା। ଉ ଡିସେମ୍ବର ଦୁଇ ତିନି ଆଡ କେମିତି ମୋ ମାଉସୀ ପୁଅ ଭାଇର ଯାଇଥିଲୁ ଅ ନିର୍ବନ୍ଧ ହଉଥିଲା। ତ ଆସିଲା ପରେ ଆମେ ଦିଦି ଘର ଠ ରହିଯାଇଥିଲୁ ତ ସେଠି ଅ ବାପାଙ୍କୁ ଫୋନ କରି କହିଲେ, ମୋ ଗୋଡ଼ ହାତ କଣ ହେଇ ଯାଉଛି? ମାନେ ତାଙ୍କର ଟିକେ, ଥାଇରଏଡ ଅଛି। ତାପରେ ୟରିକ ଏସିଡ ବଢି ଯାଇଥିଲା ତ ସେ କୁହନ୍ତି, ମୋ ଗୋଡ। ହଁ, କହିଲେ, କେମ୍ପା କେମ୍ପା ହେଇଯାଉଛି ମୋ ଗୋଡ ଆଉ ଆସ ଟିକେ ମେଡିକାଲ ଯିବା କୁ। ତ ଆସିଲୁ ତାପରେ ବୋଉର ଦେହ ଖରାପ ହେଲା। ତାପରେ ମୋ ଦେହ ଖରାପ ହେଲା। ମାନେ ମୋର ଯୋଉ, ମୋର ବି ଥାଇରଏଡ଼ ଟିକେ ଅଛି। ତ ଥାଇରଏଡ ବଢିଗଲା ଯୋଉ ମାନେ ମୁଁ ସକାଳୁ ଉଠିକି କିଛି କାମ କରିପାରେନି। ଆଉ ଉଠିବି ମୋ କାମ ଏ ଆଜ କାଲି ନୁହ ମାନେ କହିବାକୁ ଗଲେ ଥାଇରଏଡ ର ରୋଗୀ ବହୁତ।
କମନ କମନ କହିଲି ବ୍ଲଡ଼ ପ୍ରେସର ଡାଇବେଟିସ୍ ଆଉ ଥାଇରଏଡ଼। ତମେ ଦେଖ ପ୍ରାୟ ସମସ୍ତଙ୍କ ଘରେ ଗୋଟେ ଗୋଟେ ଗୋଟେ ଗୋଟେ ଥିବେ। ମୁଁ ତ ଫୁଲି ଯାଏ। ଥାଇରଡ ରୁ ଫୁଲିଯିବି ପୁରା ଆଉ ମୋର ଗୋଟେ ଭଉଣୀ ଅଛି
ଯେମିତି ତମେ ଯେମିତି ମୋ ବଡ ନାନା ବି ସେମିତି। ତାର ବି ସେ ଥାଇରଏଡ ଯୋଗୁ ମୋଟା ହେଇଯାଏ କିନ୍ତୁ ମୋ ଦେହରେ ଲାଗେନି ମାନେ ମୁଁ ତୁଖା ଥାଇରଏଡ଼ ନା ମୋର।
ହଁ, ଜଣେ ଜଣଙ୍କର ଅଛି ତମର କେତେ ଏମ ଜି ର ଖାଉଛ, କିଏ କେତେ ଏମ ଜି ର? ସେଇ ଏମଜି ହିସାବରେ ମେଡିସିନ ହିସାବରେ ଏଟା ଭାରି କରେ ଆଉ। ମୋର ଗୋଟେ ତାର ବେକ ଫୁଲିଯିବ ଖାଲି। ମାମୁଁଙ୍କ ଝିଅ ତାର ବେକ ମନୁ କିଛି ନାହିଁ ଫୁଲିଯିବ ହଠାତ୍ ମୁହଁ ବେକ ଫୁଲିଯିବ। ତାପରେ, ପୁଣି ମେଡିସିନ ଫେଡିସିନ ଖିଆ କଣ୍ଟିନ୍ୟୁ କଲେ, ସେ ପୁଣି ମନକୁ କମିବ। ଆଉ ଏମିତି ରୋଗ କଥା ଆଉ କଣ କହିବା ମା? ରଖ ଦେଖିବା କରିବି ଆଉ ହେଲା।
ଠିକ୍ ଅଛି ଧନ୍ୟବାଦ ହଁ।
ହ